ହେଲୋ ମ୍ୟାଡାମ ଆପଣଙ୍କ ଭଏସ୍ ହଁ ମୁଁ କ- ମ୍ୟାଡାମ ଆପଣ ହଁ ମୁଁ କହିଲି ଆପଣଙ୍କ ମୋ ଭୟସ ଶୁଭୁଛି।
ଆଞା ଆଞା।
ଅହ କଣ କରୁଛନ୍ତି।
ରୋଷେଇ କରୁଥିଲି ଆପଣ କଣ କରୁଚ
ଓହୋ ମୁଁ ଏଇଠି ବସିିଲି ଜଣେ ବନ୍ଧୁଙ୍କ ସହିତ ମୁଁ କହିଲି ଜଣେ ବନ୍ଧୁଙ୍କ ସହିତ କଥା ହଉଥିଲି ଆଉ। ଏମତି କଥା ହଉଥିଲି ଗୋଟେ ବନ୍ଧୁଙ୍କ ସହିତ ଆଉ ଆଉ ଆପଣ ରଜ ପାଳନ କେମିତି କଣ କଲେ। ମୁଁ କହିଲି ରଜ ପାଳନ କେ କେମିତି କଣ କଲେ।
ରଜରେ ବୁଡ଼ିବା ପାଇଁ ଆମେ ମନ୍ଦିର ଘରେ ପୋଡ଼ ପିଠା ହେଇଥିଲା ଆଉ ବାରିଆଡ଼୍ ବି ରଜ ଦୋଳି ହେଇଥିଲା। ଆଉ ବନ୍ଧୁବର
କେମତି କଲେ ରଜଜନ
ହଁ ଆମେ ମାମୁଁ ଘର ଯାଇଥିଲୁ ତାପରେ ମାମୁଁ ଘର ବୁଲାବୁଲି କଲୁ ସେମିତି କିଛି ଖା ଖାସ୍ ହେଇନି ବର୍ଷା କାହିଁକି ନା ବହୁତ ଜୋର ଗରମ ପଡିଲା ନା। ତ ସେଥିପାଇଁ ଏଇ ବର୍ଷ। କିଛି ମାନେ ସେମିତି ହେଇନି ତ ମ୍ୟାଡମ୍ ଆପଣଙ୍କୁ ମୋର ଗୋଟେ ପ୍ରଶ୍ନ ଅଛି ଆମ ପୋଡ ପିଠା ହୁଏ। ତ ସେ ପୋଡ ପିଠା ଆପଣ କୁ ଆସେ କରିଆସେ।
ଆଜ୍ଞା ଅଳ୍ପ କିଛି ଶିଖିଛି।
ହୁଁ ହୁଁ ତ ଆପଣ ତ ଅଳ୍ପ କିଛି କିଛି ଶିଖିଛନ୍ତି ଏବେକାର ମାନେ ଏବେକାର ସମସ୍ତେ ପୋଡ଼ ପିଠା କଣ ସେ ସବୁକୁ ସବୁ ଭୁଲି ଗଲେଣି। ଆମର ଅଛି ଯୋଉ ପ୍ରେସର ତ ପ୍ରେସର ରେ ପିଠା କରିବା ଷ୍ଟାର୍ଟ କଲେଣି। ତ ଆମର ପୋଡ ପିଠା କ କିନ୍ତୁ ସିଝା ପିଠା ଏମିତି ହଉନା ପ୍ରେସର ପିଠା ଏମିତି ସବୁ କରୁଛନ୍ତି। ଧୀରେ ଧୀରେ ଆମର ପୁଣ୍ୟ ହୁଁ।
ଆଜ୍ଞା ସେତେ କଥା ସବୁ ମାନେ ଭୁଲି ଆସିଲେଣି ସେତେବେଳେର ପୋଡ଼ପିଠା ଟା ଜନ୍ତା ଜ ହେଇ ହୁଏ ଏବେକା ନୂଆ ରୁଗରକୁ ସେମାନେ ପ୍ରେସର କୁକର ରେ କରିଦଉଛନ୍ତି। କିନ୍ତୁ ସେ ପୋଡପିଠାଟାର ସ୍ଵାଦ ଅଲଗା।
ହଁ ସେ ଯୋଉ ପୋଡ଼ି କି ପୋଡ଼ ପିଠା ହୁଏ ସେଇଟା ଆଉ କାହିଁ କିଏ କଣ କରୁଛି ସେତେ ବି ଆଉ କରୁନାହାନ୍ତି। କରୁଛନ୍ତି ହେଲେ ସେତେଟା ଆଉ କରୁନାହାନ୍ତି। ଯେତକି ଗୋଟେ ଆଗରୁ ନାଇଁ ଆମେ ପୋଡ଼ପିଠା କରିବା। ଖାଇବା କି କଣ କରିବା ଏବେ ଗୋ ଗୋଟେ ଦିନ ପୂର୍ବରୁ ପିଠା କରିକି ରଖିଲା ଆଉ ଖାଉନାହାନ୍ତି ଆପଣ ଜାଣିଛନ୍ତି ସେ ପୋଡ ପିଠା କେମିତି ହୁଏ?
ଆଜ୍ଞା।
ଆଉ ଯିଏଦି ଜାଣିଛନ୍ତି ଟିକେ କହିବେ କେମିତି କଣ ହଉଛି?
ଆଗ ଚାଉଳକୁ ବତୁରା ହୁଏ ତା ପରେ ପରେ ତାକୁ ଚୁନା ଢିଙ୍କି ସାଏ ଫଟା ଯାଏ ଫଟା ଯାଇକି ଆଣିକି କୁଟା ହେଇକି ତାକୁ କୁ ଆଣିକି ଗରମ ପାଣି ରେ ଜୋତି ଜନ୍ତି ଚୁନାକୁ ପକେଇକି ସେଥିରେ ଜୁଆଣି ଆଉ ଆଉ ତେଜପତ୍ର ଆଉ ଜୁଆତି ଆଉ ଗୁଅ କିମ୍ବା ଚିନି ବି ଆଡ଼୍ କରିବେ। ହଉ ସେ ଚୁନା କୁ ପକେଇକି ଇଏ କରିବି ଜନ୍ତଣୀ ଭଳିଆ କରିବି ଜନ୍ତଣୀ ଭଳିଆ କରି କି ତାରେ ଇଟିଲ ଛାଞ୍ଚ ହଉ ଯୋଉ ଜିନିଷ ପୁରୁଣା ଜିନିଷ ଥାଏ ସେଇକି ତାକୁ ଓ ଏଇ ମୁଁ। ଉ ମାନେ ପୋଡ ପିଠା ଟା ସିଝି ଆସିଲା ପର୍ଯ୍ୟନ୍ତ ତାକୁ ସିଝ ତାପରେ ତଳକୁ ବାହାର କରି ତାକୁ ପିସ ପିସ କରି କଟା ଯାଇକି-
ଓହୋ ଯେ ଯଦି ଆମେ ମ୍ୟାଡାମ ଏବେ ପଚାରିବା ଏବେଙ୍କର ପିଲାମାନଙ୍କୁ ତ ପୋଡ ପିଠା ଇଟିଲି ପିଠା ଛୋଟ ଛୋଟ ପିଲା ମାନେ ମାନେ ଜାଣିବାର ହେଇଥିବେ କିନ୍ତୁ ଛୋଟ ଛୋଟ ପିଲାମାନଙ୍କୁ ଆମେ ପଚାରିବା ତାଙ୍କୁ ପିଠା ବି ସେ ପିଠା କମ୍ କହିବେ କିନ୍ତୁ ମୋମୋ ଆମର ଅଛି ଯୋଉ- ସେଟା କଣଟି ମୋମୋ ହଉନି ତ ମୋମୋ ଏଇ ସବୁ ପିଠା ବି ବିଷୟରେ କହିବେ ସିଏ ଏମ ଚାଉମିିନ ରୋଲ ଏଇଗୁଡାକ ବିଷୟରେ କହିବେ। ସେମାନେ- ପାରିବେନି ଯେ କେମତି ପିଠାଟା କେମିତି ହଉଛି କି କଣ ହଉଛି ମାନେ ଆଜିକାର ପିଲା ସେଗୁଡା କହିପାରିବେନି। ତ ସେଥିପାଇଁକା ଆ
ସେଇ ଜିନିଷ ଟା ବି ମାନେ କମ ହେଇଗଲେଣି କରିବା ପୋଡ ପିଠା ହଁ।
ହଁ ହଁ। ପୋଡ଼ ପିଠା ଆଉ ଆମର ଥାଏ ଇଟିଲି ପି ହଁ ହୋ। ଆଉ ଆପଣଙ୍କ ଗାଁରେ କେମିତି କଣ ରଜ ପାଳନ ଟା ମାନେ କେମିତି କଣ ହୁଏ ମାନେ ମହ ଉତ୍ସବ ଟାଇପର ହୁଏ ନା କଣ ହୁଏ ଆପଣ କହିପାରିବେ?
ନାଇଁ ଏମତି ମାନେ ମନ୍ଦିରରେ ସଂକୀର୍ତ୍ତନ କରିକି ବାଜା ବାଜା ବଜେଇକି ଆଉ ନାଚ ଗୀତ କରିକି ଦୋଳି ନ୍ଦା ହୋଇଥାଏ ଆଉ ପିଠା ସେ ପିଠା ହେଇଥିଲେ ପେ ମିଠା ଖାଇକି ରଜ ସେଲିବେସନ କରନ୍ତି ଘରେ ଭଲ ମନ୍ଦ ହୁଏ ଅ ମନ ଅ ଇଟିଲି ପିଠା ହୁଏ ଚକୁଳି ହୁଏ ଘରେ ଯାବତୀୟ ଭଲ ମନ୍ଦ ଜିନିଷ ହେଲେ ସେଇ ରଜ ଦିନରେ ସେଲିବ୍ରେସ କରନ୍ତି ଘରକୁ ଆସିଲେ ଆଉ ଖୁସି
ହୁଁ। ଓହଁ ଆଉ ତାହେଲେ ଆପଣ ଏମିତି ରଜ ସେଲିବ୍ରେସନ କର ହଁ କଣ କହିଲେ ଠିକ ସେ ଶୁଭୁନି ଆପଣ ଙ୍କ କଥା କଣ କହିଲେ? ମୁଁ କହିଲି ଆପଣଙ୍କ କଥା ଠିକ ସେ ଶୁଭିଲାନି କଣ କହିଲେ ହଁ ହଁ ଆଉ ମ୍ୟାଡମ ହଁ ହଁ ମୁଁ କହିଲି ଆଉ ଆପଣ ମାନେ ରଥଯାତ୍ରା ଦେଖିବାକୁ ଏ ବର୍ଷ ଯିବେ?
ଯିବାର ଅଛି ତ ଚା ମା ମାନେ ସବୁ କିଛି ସୁବିଧା ବି ହଉନି ନା ସେଥି ଯୋଗୁ ଯାଇ ହେଇପାରେ ନ
ହୁଁ ହୁଁ।
ହବ।
ଓହୋ ତାପରେ ବହୁତ ଗହଳି ରହୁଛି ହୁଁ ହୁଁ ତାପରେ ଆଉ ଗୋଟେ କଥା ଠାକୁ କୁରଙ୍କ ଡୋରି ନ ଲାଗିଲେ ମାନେ କଥାରେ ଅଛି ପ୍ରାୟ ଲୋକ ଆଜିିକାଲି ବିଶ୍ଵାସ କରୁନାହାନ୍ତି। କିନ୍ତୁ ଆପଣ ବିଶ୍ଵାସ କରୁଛନ୍ତି କି ନାଇଁ ଟିକେ ମତେ କହିବେ ଯେ ଆ ଗୋଟେ ଥାଏ ଜଗା ଡୋରି ସମସ୍ତେ କୁହ ହଁ ହଁ।
ଇଏ ନଥିଲେଁ
ଓହୋ ଥାଏନି ମାନେ ଜଗା ଡୋରି ଲାଗିଲେ ଆମେ ଯାଇକି ମାନେ ଜାଗା ପାଖକୁ ଯାଇପାରିବୁ ଏମିତି ଗୋଟେ ଥାଏନି ସେମିତି ଲୋକ ଲୋକ ମାନେ ପ୍ରାୟ ଆଜିକାଲି ବିଶ୍ଵାସ କରୁନାହାନ୍ତି ହଁ ଠାକୁରଙ୍କୁ ଡରି ଲାଗିଲେ ଖାଲି ଯାଇହବ ନହେଲେ ଯାଇହବ। ହନି ବୁଝିପାରିଲେ କି ନାଇଁ?
ଆଜ୍ଞା ଆଞା।
ଦର୍ଶନ କମ୍ କିନ୍ତୁ ଅ ବୁଲିବା ପ୍ଲେସ୍ ହେଇଗଲାଣି ସେଇଟା ବୁଲିବା ଜାଗା ହେଇଗଲାଣି ଆମର ସେଥିପାଇଁ ଅଳ୍ପ ବେଶୀ ଲୋକ ଯାଉଛନ୍ତି ପୁରୀ ସରି ମାନେ ଜଗନ୍ନାଥଙ୍କୁ ଦର୍ଶ କରିବା ପାଇଁ କିନ୍ତୁ ଅଧିକ ଲୋକ ଯାଉଛନ୍ତି ଆ ଆର ସମୁଦ୍ର କୁଳ ପାଇଁ
ସେ ତମ ହଉଛି ବୁଲିବାଟା ଅଲ୍ଗା ହଉଛି।
ଅଧିକା ହଉଛି ତ ଆପଣ କିଛି ମାନେ ରଥଯାତ୍ରା ବିଷୟରେ କହିପାରିବ ଯେମିତି ଆମର ଥାଏ। ଦେବସ୍ନାନ ପୂର୍ଣ୍ଣମୀ ତାପରେ ଆମର ଯେମିତି ଥାଏ କିଛିଟା ମାନେ ଆପଣ ନୀତିକାକାନ୍ତି କହିପାରିବେ ମାନେ ଏଇ ରଥଯାତ୍ରା ର ନିତିକାନ୍ତି କେମିତି ଠାକୁର ଯାଆନ୍ତି। ପୋଡ଼ ପି ପିଠା ଖାଇବା ପାଇଁ କୋଉଠିକି ଯାଆନ୍ତି ଆପଣ ବିଷୟରେ କିଛି
ହଁ ଠାକୁର ନଅ ଦିନ ପାଇଁ ମାଉସୀ ମା ଘରକୁ ଯାଆନ୍ତି। ମାଉସୀ ମା ଘରେ ନଅ ଦିନୀ କାଳ ରହିକି ନଅ ବାହୁଡ଼ା ଦିନ ଫେରିବେ
ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା। ତଥାପି ବି ଆମର ଲକ୍ଷ୍ମୀ ଠାକୁରାଣୀ ଥାଆନ୍ତି ଯୋଉ କଣ ଗୋଟେ ଭାଙ୍ଗିବେ ବୋଲି କହନ୍ତି ରଥ ଭାଙ୍ଗିବେ ବୋଲି କୁହନ୍ତି। ତ କଣ ହୁଁ ହୁଁ କ କଣ ପାଇଁ ଭାଙ୍ଗିଗଲେ କୁହନ୍ତି ଆପଣ ଏ ବିଷ ଶୟରେ କିଛି କହିପାରିବେ?
ଏ ମତେ ତ ସେଇ ବିଷୟରେ ବେଶୀ କିଛି ନାଇଁ ସେଇ ଲକ୍ଷ୍ମୀ ମା କେମିତି ଇଏ କରନ୍ତି ସେମିତି ଆଉ। ମୁଁ ଜଣିଛି ଆଉ ସେତେ ହ ନାହିଁ କାହିଁକି ଅଭିଜ୍ଞ ମାନ କରିଥିଲେ
ହ ମୁଁ ତ ମୁଁ ବି ଆଜିକାଲି ତ ଆମେ କେହି ବି ସବୁ କିଛି ଜାଣିନେ ମାନେ ନୀତିକାମ ଆମେ ସବୁ କିଛି ସେ ବିଷୟରେ ଆମେ ଜାଣିନେ କିନ୍ତୁ ସେଥିପାଇଁ ଆମେ ଧୀରେ ଧୀରେ ଏଇ ପୁରୁଣା ପରମ୍ପରା ଆଉ ଆମ ପୁରୁଣା ସଂସ୍କୃତିକୁ ଆମେ ଧୀରେ ଧୀରେ ଭୁଲି ଭୁଲି ଯାଉଛେ ହଁ କିଛିଟା ଜିନିଷ ଆମେ ଜାଣୁଛେ
କିଛିଟା ଜିନିଷ ଆ କିନ୍ତୁ ସେତେବେଳର ଚାଲିଚଳନ ବହୁତ ଭଲ ଥିଲା।
ହୁଁ ତାପରେ ଆମ ପିଢି ଯୋଉମାନେ ସେମାନେ ଆମ ଠାରୁ ବି ଅଧିକ କିଛି କଥାବାର୍ତ୍ତା ଯ ବୁଝିପାରିଲେ? ତ ଆମେ ଦେଖନ୍ତୁ ଆମେ କେତିକି ଜାଣିଛେ ତାଙ୍କଠୁ ଆମେ ବହୁତ କମ କହିବାକୁ ଗଲେ ହୁଁ କୁହନ୍ତୁ ମୁଁ କହିଲେ ଆମେ ତାଙ୍କଠୁ କମ୍ ଜାଣୁ
ଆଜ୍ଞା।
ହୁଁ ତ ସେଥିପାଇଁକା ମାନେ ଆମେ ସବୁ ପୁରୁଣା ଜିନିଷ ସବୁ ନୀତି ନିୟମ ସବୁ କିଛି ଆମେ ଭୁଲିଗଲେଣି ତ ଆଉ ମୁଁ ବି ବେଶୀ କିଛି ଜାଣିନି ମୁଁ ବି ଯେତିକି ଜାଣିଛି ମାନେ ଲକ୍ଷ୍ମୀ ଠା କୁରାଣୀ ଭାଙ୍ଗିବା ପାଇଁ ରଥ ଏଥିପାଇଁ କୁହନ୍ତି ଯେ ଜଗନ୍ନାଥ ଯେତେବେଳେ ଯାଆନ୍ତି ଉଁ ମାଉସୀ ମା ପାଖକୁ ତ ସେତେବେଳେ ଭଉଣୀ ଆଉ ଭାଇ କୁ ନେଇକି ଯାଆନ୍ତି ସେଥିପାଇଁ ସେ ରାଗିକି କୁଆଡ଼େ ବା ଭାଙ୍ଗିବା ପାଇଁ କୁହନ୍ତି। କଣ କହିଲେ? ମୁ କହିଲି ମ୍ୟାଡାମ ଆପଣଙ୍କ ଭଏସ ଟା ଟିକେ ଠିକ ସେ
ମୁଁ କିହିଲି ଅଳ୍ପ କିଛି ଟା ମୁଁ ବି ଜାଣିଛି ଅଧିକ କିଛି
ଅଧିକ ଆମେ ତ ସବୁଟା କହିପାରିବାନି କାହିଁକିନା ଆମର ଯେଉଁ ଥାଆନ୍ତି ପଣ୍ଡାମାନେ ଥାଆନ୍ତି ବ୍ରାହ୍ମଣମାନେ ଥାଆନ୍ତି ତ ସେମାନଙ୍କୁ ସବୁ କିିଛି ଜଣା କାହିଁକିନା ପୁରୀର ନୀତି ନିୟମ ସେ ସବୁ ତ ଆମକୁ ବେଶୀ କିଛି ଜଣାନୁହ କିନ୍ତୁ ଯେତିକି ବି ଜଣା କିନ୍ତୁ ଆଜି ଆମ ପିଢିର ଆମ ପିଢି ପରେ ଯୋଉ ପିଢି ସେମାନଙ୍କୁ ମତେ ଲାଗୁଛି ବୋଧେ କିଛି ଜଣା ମାନେ କିଛି ଜଣା ପଡିବନି।
ଆଜ୍ଞା।
ତ ଆଗରୁ ଆ-ଆମେ ଯିଏ ବି ଯାଉ ଜଣେ ଜଣ ମାନେ ଜଗନ୍ନାଥ ମନ୍ଦିରକୁ ଗଲେ ଗୋଟେ ଅଲଗା ପ୍ରକାର ଶାନ୍ତି ଲାଗେ ତ ଏବେ ପିଲା ପିଲାମାନେ ଗଲେ କହିଵେ ଆମେ ସମୁଦ୍ର କୂଳକୁ ଯିବି ବୁଝିପାରୁଛନ୍ତି ସେତେବେଳେ କହିବେ ଆମେ ଜଗା ଦର୍ଶନ କରିବୁ କିନ୍ତୁ ଏବେ କହୁଛନ୍ତି ଆମେ ସମୂ କୁ ଯିବି ତ ଜଗନ୍ନାଥ କଣ ପାଇଁ ତାଙ୍କ ମାଉସୀ ଘରକୁ ମୁଁ କହିଲି ମ୍ୟାଡାମ ଜଗନ୍ନାଥ କଣ ପାଇଁ ମାଉସୀ ମନ୍ଦିରକୁ ମାଉସୀ ମା ମନ୍ଦିରକୁ ଯାଆନ୍ତି ଆପଣ କହିପାରିବେ?
ମ ତ ଏଇଟା ପରମ୍ପରା ଅନୁସାରେ କହନ୍ତି ଯେ ସେ ମାଉସୀ ମା ଘରକୁ ବର୍ଷକରେ ଥରେ
କହିଲି ମ୍ୟାଡାମ ଆପଣଙ୍କ ଭଏସ ଟା ଟିକେ ହୁଁ ହୁଁ ହୁଁ କୁହନ୍ତୁ।
ହ୍ୟାଲୋ।
ହଁ ହଁ କୁହନ୍ତ ମୁଁ କହିଲି ଆପଣଙ୍କ ଭଏସଟା ଟିକେ ଠିକ ସେ ଶୁଭୁନି ତ।
ଆଜ୍ଞା।
ଠାକୁରଙ୍କୁ ଜର ହୁଏ ତାଙ୍କ ଇଛା ହୁଏ ପୋଡ ପିଠା ଖାଇବା ପାଇଁ ତ ସେଥିପାଇଁ ଟିକେ ଯାଆନ୍ତି ଆଉ। ଓ ହୋ। ଆପଣଙ୍କୁ ବି ମାନେ କଣ ମାନେ ଜଗନ୍ନାଥଙ୍କ ପାଖକୁ ବୁଲିବାକୁ ଭଲ ଲାଗେ ନା ଅଲଗା ଜାଗାରେ ବୁଲିବାକୁ?
ନା ଜଗାକୁ ଦେଖିଲେ ମନ ଟା ଶାନ୍ତି ସି ଲାଗେ ଜଗାକୁ ଦେଖିବାକୁ ବହୁତ ଇଚ୍ଛା। ହଁ ଜର ଅଣସର ଘରରେ ଜଗନ୍ନାଥ ଯୋଉ ଖାନ୍ତି ସେ ତାଙ୍କୁ ଜର ହୁଏ। ହ୍ୟାଲୋ।
ହ୍ୟାଲୋ ହଁ। ମୁ କହିଲି ମ୍ୟାଡାମ ଆଜି ଆପଣ କଣ ରୋଷେଇ କରିବେ?
ଆଉ ମାଛ। ଆପଣ କଣ ରାନ୍ଧିବେ
ଆଉ ମୁଁ ଆଜି ସେଇ ଚିକେନ ଭାବୁଛି ଚିକେନ କରିବି ବୋଲି ତ କେହି ତ ଉଠି ନା ହାନ୍ତି ଉଠନ୍ତୁ ଦେଖିବା କଣ ମାନେ କାଲି ଟିକେ ଲେଟ୍ ରାତି ହେଲା ତ ଏତେ ଯାଇକି ଶୋଇବା କଥା ନୁହଁ କିନ୍ତୁ ଲେଟ୍ ରାତି ହେଲା ସେଥିପାଇଁ ଶୋଇଛନ୍ତି ଆଉ ଥିଲେ ଆଉ ଦେଖିବା କଣ କରାହବ ଆଉ।
ଆଜ୍ଞା।
ତ ମତେ ବି କଣ କହିଲେ?
କଣ କହିଲେ?
ହ୍ୟାଲ ମ୍ୟାଡାମ ଆପଣଙ୍କ ମୋ ଭୟସ ଶୁଭୁଛିଟି ହଁ ହଁ ତ ଆପଣଙ୍କ ସହିତ କଥା ହେଇକି କାରିୟାପରେ ବହୁତ ଭଲ ଲାଗିଲା। ହଁ ଏବେ ମୋ ଆଡୁ ମୁଁ ଫୋନ୍ ଟାକୁ ରଖୁଛି।